ଗୁଡ଼ ଇଭିନିଂ।
ଗୁଡ଼ ଇଭିନିଂ।
ଅଡିଓ ଠିକ୍ ଅଛି କ୍ଲିୟର୍ ଶୁଭାଯାଉଚି ତ?
ହଁ ଶୁଭାଯାଉଚି, ତମକୁ?
ହୁଁ ମତେ ବି ଠିକ୍ ଶୁଭାଯାଉଚି।
ହୁଁ-ହୁଁ କଣ କରୁଚି ଏବେ ତ ଖାଉଥିଲି ଟିକେ ଚୁଡ଼ା ମାନେ ଚୁଡ଼ା ଭଜା।
ଓ ଆଚ୍ଛା-ଆଚ୍ଛା।
ତମେ?
ଏବେ ଖାଇନ?
ଭାତ ନା ଖାଇନି।
ଆଉ ମୁଁ ଏବେ ଜଷ୍ଟ ଭାତ ଖାଇକି ଆସିଲି।
ହୁଁ କଣ-କଣ ଖାଇଲ?
ଭାତ କୁ ଚିକେନ୍।
ୱା।
ସଣ୍ଡେ ସ୍ପେଶାଲ୍ ଭାତ ଚିକେନ୍ ପରା।
ତମର ପ୍ରାୟ ଚିକେନ୍ ନାଇଁ?
ହୁଁ।
ହୁଁ-ହୁଁ ସପ୍ତାହକୁ କେତେ ଥର କି?
ସପ୍ତାହକୁ ଥରେ ଦି ଥର ଏମ୍ତି ପର୍ବପର୍ବାଣୀ ଯଦି ଯେତେବେଳେ ଆସେ ସେତେବେଳେ ତ ଖାଇ ହୁଏନି। ନର୍ମାଲ ଟାଇମ୍ ରେ ଥିଲେ
ଆଚ୍ଛା-ଆଚ୍ଛା ଆଉ ଆଜି ସଣ୍ଡେ ବୋଲି?
ହୁଁ-ହୁଁ-ହୁଁ ଆଉ ଗାଁକୁ ଆସିବ।
ଓହୋ ଗାଁକୁ ମାନେ ତମ
ହୁଁ ଆମ ଗାଁକୁ ଆସିଚି।
କେତେ ଦୂର କି ତମ ଗାଁ ଟା?
ହବ ପାଖାପାଖି ଫୁଲବାଣୀରୁ ତିରିଶି କିଲୋମିଟର୍ ଭିତରେ ହବ।
ହଁ ଏତେ ଦୂର।
ହୁଁ।
କେମ୍ତି ଯାଉଚ?
ବସ୍ ଅଛି ବାଇକ୍ ବି ଯିବା ଆସିବା ହଉଚି।
ହୁଁ-ହୁଁ କେତେ ଥର ଯାଇଥାଅ?
ହୁଁ।
ମାନେ ମାସକୁ କେତେ ଥର ଯାଇଥାଉଚ?
ନାଇଁ ସେମିତି କିଛି ନାହିଁ ମୁଁ ଦୌଡେ ପାଖାପାଖି ଦେଢ ବର୍ଷ ପରେ ଗାଁକୁ ଆସିଲି ଏଇ ଭେଡ଼ା ସେଠି ଆମେ ପ୍ରାୟ ରହିଥାଉ ଫ୍ୟାମିଲି ପୁରା ଆମେ ସେଠି ରହୁଛୁ ନା ଗାଁକୁ କେତେବେଳେ କେମିତି ଭଲ ମନ୍ଦରେ ପର୍ବପର୍ବାଣୀ ଏମିତି ସମୟରେ ଆଛିବ ଆଉ
ଓହୋ ଗାଁ ରେ
ଗାଁ ରେ କିଏ ରହୁନାହାନ୍ତି ନାଇଁ ଗାଁରେ ଅଛନ୍ତି ବଡ଼ବାପା ଅଛନ୍ତି ବଡ଼ମା ଭାଇ ଭାଉଜ ସମସ୍ତେ ଗାଁରେ ବହୁତ ଅଛନ୍ତି
ହୁଁ ହୁଁ ହୁଁ ମାନେ ତମର ଫ୍ୟାମିଲି
ହଁ ଆମର ଜଏଣ୍ଟ ଫ୍ୟାମିଲିର ଯୋଉଁଟା ଆମେ ଆମ ଫ୍ୟାମିଲି ଖାଲି ବାପା ମା ଆମେ ତିନି ଭାଇ ଆମେ ସେଠି ରହୁଛୁ କିନ୍ତୁ ଏଠି ବଡ଼ବାପା ଭାଇମାନେ ଅଛନ୍ତି ଆଣ୍ଟି ଅଛନ୍ତି ସବୁ ଏଠି ମିଶିକି ରୁହନ୍ତି
ଖାଲି ପୂଜା ପାଠ ପର୍ବପର୍ବାଣୀ ସେ ଜାଗାରୁ ଯାଇଥାଉଛ
ହଁ ସେ ଜାଗାରେ ଆସୁଛୁ ଆଉ
ଉଁ ହୁଁ ଆଉ ଛୁଟି ଛୁଟା ହେଲେ
ହୁଁ ଏବେ ଏକଦମ ସରିଲା ବୋଲି ମୁଁ ଆସିଛିି ନହେଲେ କୁଆଡେ ଆସିି ହଉଛ
ଓହୋ ଏକ୍ସାମ୍ ଭଲ ହେଇଛି
ହୁଁ ମସ୍ତ ହେଇଛି ଏକ୍ସାମ
ଆଉ ହବ
ହଉ ତାହେଲେ ଆଉ ହୁଁ ତମେ ଯାଇନ କାହା ତମ ଗାଁ ଏଇନା ତ ସବୁ ଚାଷ ବାସ ଆରମ୍ଭ ହେଇଯିବ ଏନେ ଖରା ହୁଁ ଗ୍ରୀଷ୍ମ ସରିକି ପୁଣି ବର୍ଷା ଆସିବ ନା
ହଁ
ବର୍ଷା ମାନେ ବର୍ଷା ଋତୁ ଗୋଟେ ଆସିଲେ କି ନାଇଁ ଏଇ ଗାଁରେ ବାତାବରଣ ଗୋଟେ ବହୁତ ଭଲ ଲାଗେ
ହଁ
କାହିଁକି ନା ବର୍ଷା ଋତୁ ଆସିଲେ ହଁ ପୁରା ଫ୍ରେସ ରେ ସେତେବେଳେ ବର୍ଷା ହେଲେ କି ଆମର ଏଠି ହଳ କରନ୍ତି ତାପରେ ଧାନ ଚାଷ ହୁଏ ଗହମ ମାଣ୍ଡିଆ ପୁଣି ବିଭିନ୍ନ ପ୍ରକାର ପନିପରିବା କାହିଁକି ନା ଗାଁ ଗହଳିରେ। ପାଣିର କିଛି ବିଶେଷ ଅସୁବିଧା ହୁଏ ନାହିଁ ନା।
ହଁ ଠିକ୍। ପାଣିର ଅସୁବିଧା ହୁଏନି। ଆଉ ମାନେ ମିଳିଯାଆନ୍ତି ସେଇଠି କାମ କରିବା ପାଇଁ। ଲୋକ ବି।
ତାପରେ କାମ କରିବା ପାଇଁ ଲୋକ ବି ବହୁତ ମିଳିଯାଆନ୍ତି। ତାପରେ ଯିଏ ଯାହାର ନିଜର ବି ଆମର ଏଇଠି ବି ବଗିଚା ଅଛି। ଏଠି ବଡ଼ାପା, ବଡ଼ମା, ଭାଇ ସେମାନେ ସବୁ ଧାନ ଲଗାନ୍ତି। ତାପରେ ଗହମ। ମାଣ୍ଡିିଆ, ବାଜରା ଏଇ ସବୁ ତାପରେ ମାନେ। ଋତୁକୁ ଦେଖିକି ଆଳୁ ବି କ ଆଳୁ, ପିଆଜ। ବିନ୍ସ ମାନେ ସବୁ ପ୍ରକାର ହଁ। ସବୁ ମାନେ ଖରାଦିନେ ଟିକେ ହଁ ଖରା ଦିନକୁ ତ ପିଆଜ ଉ ପ୍ରାୟ ସବୁ ବର୍ଷ ଲଗାନ୍ତି ଏଠି।
ତମ ଘରେ
ଆମ ଘରେ ବି ହୁଁ ମୋ ବଡ଼ ବାପା ବଡ ମା ସବୁ ସମସ୍ତେ ଲଗାନ୍ତି ଏଠି। ବହୁତ ବଢିଆ ଲାଗେ ମାନେ ଆମେ ସେଠି ରହୁ ସେଠି କଣ କି କିଛି। ଚାଷ ବାସ ସେଠି କରାଯାଏ ନା ନାଇଁ କିନ୍ତୁ ଗାଁକୁ ଆସିଲେ କି ଏଠି କଣକି। ମାନେ ଗୋଟେ ଆକ୍ଚୁଲିରେ ଗୋଟେ ଗାଁ ର ଯୋଉ ବାତାବରଣ ରହିବା ଦରକାର। ସେ ବାତାବରଣ।
ଆଉ ଗୋଟେ ପୁରା ଶୁଦ୍ଧ ଶୁଦ୍ଧ ବାୟୁ।
ହଁ ଶୁଦ୍ଧ ବାୟୁ ହୁଏ। ତାପରେ ମାନେ ସବୁ ପ୍ରାକୃତିକ ଜିନିଷ ଯୋଉଟା ମାନେ ଆମ ସେଠି ଦେ ଦେଖିବାକୁ ମିଳେନି ସହର ଜାଗାରେ କିନ୍ତୁ ଗାଁରେ ସେଗୁଡାକ ସବୁ ବହୁତ ଦେଖିବାକୁ ମିଳେ। ଆଉ ମାନେ ତମେ ଯୁଆଡେ ବି ଯିବ ଚାରିଆଡେ ଖାଲି ପୁରା। ମାନେ ସବୁଜ ହେଇକି ଥିବ ଘାସ। ଥିବ କୋଉଠି ତ ଧାନ ଲଗାହେଇଥିବ ବହୁତ ବଡ ବଡ ଗଛ ହୁଁ। ମାନେ ଚାଲି ଚାଲି ଯିବ ମାନେ ସେ ସବୁ ଦେଖି ଦେଖି ଦେଖି ଦେଖି ଯିବ ମାଟି ରାସ୍ତାଟେ ସେଠି ଥିବ। ସେ ସେ ବାଟରେ ଯିବନା ଏପଟେ ସାଇଟ୍ ଧାନ ଲାଗିଥିବ ଏପଟେ ଲାଗିଥିବ।
ସବୁଆଡେ ପୁରା ସବୁଜ ସବୁଜ ନାଇଁ ଚାରିଆଡେ।
ବହୁତ ଖୁସି ଲାଗେ ଗାଁକୁ ମତେ ସେଥିପାଇଁ ହିଁ ଗାଁକୁ ଆସିବା ପାଇଁ। ମାନେ ମାନେ ମୁଁ ଏଠିକି ଆସିଲି କଣ କି ଯାଇପାରେନି। ଟିକେ ରହିଯାଏ ଟିକେ କିନ୍ତୁ କଣ କରିବା। ପାଠ ପଢା ରହିଯାଉଚି ଏଠି ରହିଲେ ପାଠ ପଢି ହବନି। ପୁଣି ସିଆଡେ ଯିବାକୁ ପଡୁଚି ନା ସେଥି ପାଇଁ। ଯେତ୍ କି ଦିନ ବି ଆସିଚି କିନ୍ତୁ ଗାଁରେ ବହୁତ ମଜାମସ୍ତି କରୁ।
ଉଁ ହୁଁ। ହଁ ସେ ବର୍ଷକୁ ଯିବା କଥା ଆକ୍ଚୁଲି କେବେ କେବେ।
ହୁଁ। ତାପରେ ଆସିଲେ କି ଆମେ ଏଠି ପନିପରିବା ଯାହା ଚାଷ କରିଥିଲେ ବି। ହୁଁ ବଡ଼ପା ଫୋନ୍ କରିବେ ଆସ ନେଇ ଆସ କହିଲେ ଆମେ ପୁରା ଆସିବୁ। ମାନେ ଗୋଟେ ନିଜେ ଚାଷ କରୁଥିବ ବିନା ସାରରେ ସେଟା। ପୁରା ଫ୍ରେସ୍ ମାନେ ସେଇଟା ଗୋଟେ ଖାଇବାର ସେଟା ଗୋଟେ ପ୍ରୋଟିନ ବି ମିଳେ ସେ
ହିଁ ଆଉ ସେଇଠି ଖତ ସାର ଏତେ ମାନେ ସେ ବ୍ୟବହାର କରୁନାହାନ୍ତି ନା।
ନା ନା ସେମାନେ ସେ ଖତ ସାର ବ୍ୟବହା କରନ୍ତିନି ମାନେ ଯୋଉ ଗୋବରରେ ବନା ହୁଏ ନାହିକି?
ହଁ ହଁ ଏ ମ ଗୋବର ଖତ।
ହଁ ଗୋବର ଖତ ସେଟା ମାନେ ସେଇଟା ବ୍ୟବହାର କରିକି। ମାନେ କିନ୍ତୁ ଗାଁ ର ମାଟି ଗୁଡେ ଏମିତି ଯେ ସେଠି କିଛି ଖତର କି ସାରର କିଛି ଆବଶ୍ୟକ। ପଡେନା ହେଲା ମାନେ ଗୋଟେ ସୁନାର ମା ଯାହା ବି ଯଦି ତମେ ଲଗେଇଦବ କହଲେ ସେଇଟା ମାନେ ଆରାସେ ସେଇଟା ହେଇଯିବ। ମାନେ ପାଣି ବି ଭରପୁର ଅଛି। ଖରା ସିିଯିନିରେ ଯୋଉ ଚାଷ କରାଯାଏ ଆଳୁ ପିଆଜ ଯାହା ଲଗାଯାଏ ସେଗୁଡାକ ବି ମାନେ। କେଉ ଜିନିଷ ନଷ୍ଟ ହୁଏନି ଏଠି।
ହୁଁ ଠିକ୍ ଠିକ୍ ଆଉ ସେଟା ଭଲସେ ହଉଥିବ ନାଇଁ?
ହୁଁ ବହୁତ ଭଲ ହୁଏ ତାପଣ ସେଗୁଡା ଖାଇଲେ ବହୁତ ସ୍ଵାଦ ବି ଲାଗେ କାହିଁକି ନା। ଆମେ ଯୋଉଟା ମାର୍କେଟ ହଁ ମାନେ। ପନିପରିବା ଦେଖିବ ରୋଷେଇ କଲେବି ତାର ଗୋଟେ ବା
ହୁଁ ବାସ୍ନା ଗୋଟେ ଅଲଗା।
କିନ୍ତୁ ନିଜେ ଯୋଉଟା ମାନେ ପନିପରିବା ଲଗେଇ ରୋଷେଇ କରୁଥିବ ତାର ଗୋଟେ ସୁଗନ୍ଧ ମାନେ ପୁରା ପ୍ରାକୃତିକ ବାସ୍ନା ମିଳିବ ସେଠୁ।
ହୁଁ ଠିକ୍ ଠିକ୍ ହଁ ଗାଁକୁ ଯାଇକି ଆଣୁଚ ତାହେଲେ ତମେ ପନିପରିବା ସବୁ?
ଆମେ ଗାଆଁକୁ ଆସିଲେ ସେଚାଷ କରାହେଇଥା ତ ଆମର ଜମିିବାଡ଼ିବି ବହୁତ ଅଛି ଏଠି ବୁଢାବାପା ଯେତିକି ଚାଷ କରୁଥିବେ ଭାଇମାନେ ଯେତିକି ସବୁ ଚାଷ କରିଥିଲେବି ଆମକୁ ଡାକିବେ ବହୁତ୍ ମାନେ ଗାଁର ମାହାଲହିଁ ଗୋଟେ ସବୁବେଳେ ଅଲଗା। କିନ୍ତୁ ଆଜି କାଲିର ଲୋକ କଣକି ମାନେ କାଳକ୍ରମ ଅନୁସାରେ ଦି ପଇସା ରୋଜଗାର କରିବା ପାଇଁ ସବୁ ସହରକୁ ଯାଆନ୍ତି
ହଁ।
ହୁଁ ତାପରେ ମାନେ ବ୍ୟବସ ପ୍ରାୟ ବାଣିଜ୍ୟ କରିବା ପାଇଁବି ଲୋକ ବାହାରକୁ ପଳାନ୍ତି ସେଇଏରୁ କଣକି ନିଜର ମାଟିକୁ ଭୁଲିଯାଆନ୍ତି। ଲୋକ ମାନେ ଯଦି ବାହାରକୁ ଯାଇକି ମାନେ ସେମାନେ ବାଣିଜ୍ୟ କରନ୍ତୁ କିମ୍ବା କୌଣସି ଁ ଚାକିରୀ ବାକିରି କରନ୍ତୁ କିମ୍ବା ଯେକୌଣସି ଗୋଟେ ସୋର୍ସ ଇନକମ୍ ସୋର୍ସ କୁହନ୍ତି କିନ୍ତୁ ଗାଁକୁ କେବେ ଭୁଲଆ କଥା ନୁହଁ କାହିଁକିନା ସେ ମାଟିରେହିଁ ଆମେ ଜନ୍ମ ହେଇଚୁ ଆମର ଜନ୍ମଦାତା ମାନେ
ସେଇୟା ନିଜ ଗାଁ ପାଇଁବି କିଛି କିଛି କରିବା କଥା ନାହିଁ?
ହୁଁ ମାନେ ମୁଁତ ଭାବୁଚି ମୋର ଯଦି ହୁଁ ମାନେ ଭବିଷ୍ୟତରେତ ଭରସା ଅଛି ନିଜର ଉପରେ ଯଦି ଭଲ ଗୋଟେ ମୁଁ ଜବ୍ କଲି ମାନେ ନିଜ ଗାଁ ପାଇଁ ଗାଁରେ ଯେତିକି ମାନେ ଅଭାବ ଅଛି କଣ ଅଛି ସବୁ ମାନେ ପୂରଣ କରିବାକୁ ଚେଷ୍ଟା କରିବି।
ହୁଁ ହୁଁ ହୁଁ ଭଲ।
ସେଇଟା ହୋଉଚି ଗୋଟେ ସ୍ୱପ୍ନ ଦେଖିଆ କରିବ ଆଉ। ହୁଁ ଭଗବାନଙ୍କ ଆଶୀର୍ବାଦରୁ
ହଁ ହବ ହବ ସବୁ ହବ। ଆଁ ତମର କରିବାକୁ ଇଚ୍ଛା କେତେ ଭଲ କଥା ମାନେ ଭଲ ଚିନ୍ତାଧାରା ତମର।
ହଁ। ଆଉ ତମର କଣ ଏମ୍ ଅଛି ଲାଇଫରେ କଣ କହିବି
ମୋରତ ଏବେତ ପଢ଼ାପଢ଼ି ଚାଲିଚି
ହୁଁ।
ଆଗକୁ କିଛି ଗୋଟେ ଚାକିରି ଗୋଟେ ମିଳୁ ତାପରେ ଯାହା ଯାହା ମାନେ ଅଛି ଅସୁବିଧା କଣ ଏସବୁକୁ ଦୂର କରିବା କଥା ଏଇଟା ଫାଷ୍ଟ ହଁ। ଘରର
ସେଘରର ପରିସ୍ଥିତି ସୁଧାରିବା ପାଇଁଁ ହୁଁ ହୁଁ ହୁଁ। ତାପରେ ସବୁ ଜିନିଷ ଠିକ୍ ଠାକ୍ କରିବା ପାଇଁ ହୁଁ।
ଯାହା ଅଭାବ ଅସୁବିଧା ସବୁ ଅଛି
ଆ ମୁଖ୍ୟ କଥା ହେଲା ମାନେ ଜଣେ ଚାକିରୀ କରୁ କିମ୍ବା ସେବାଣିଜ୍ୟ କରୁ ଯେକୌଣସି କ୍ଷତ୍ରରୁବି ଯଦି କିଛି ଦୁଇ ପଇସା ରୋଜଗାର କଲେ କି ପ୍ରଥମେତ ନିଜକୁ ଖୁସି ଲାଗେଯେ ମାନେ ନିଜ ଗୋଡ଼ରେ ନିଜେ ଠିଆ ହେଇପାରିଲି ବୋଲି ଭାବିବି ହଁ। ତାପରେ ଦ୍ୱିତୀୟରେ ବାପା ମା ମାନେ ବହୁତ ଖୁସି ହୁଅନ୍ତି ଯେ ନାଇଁ ମୋର ପୁଅ ହଉ କି ଝିଅ ସେ ନିଜ ଗୋଡରେ ଠିଆ ହେଲା, ଘର ପାଇଁ କିଛି କରିପାରିଲା! ମାନେ ବାପା ମାଙ୍କର ସବୁ ବାପା ମାଆଙ୍କର ଗୋଟେ ସ୍ୱପ୍ନ ଥାଏ ଯେ ଛୋଟବେଳେ ପୁଅ ଝିଅକୁ କେମିତି ପାଠ ପଢ଼େଇକି ଆକୁ ବଡ଼ କରୁ!
ବଡ଼ ହେଲାବେଳେ ସେମାନେ କେମିତି ସାହାରା ହେବେ ଆମର!
ମାନେ ସେମିତି କିଛି ନାଇଁ ଯେ ନାଇଁ ତମେ ଇନିକମ୍ କରିକି ହିଁ ବାପା ମାଆଙ୍କୁ ସାହା ହବ! ବାସ ବାପା ମାଆଙ୍କୁ ଯୁଆଡେ ଯୋଉଠୁ ଠି ରୁହ ବାହାରେ ରୁହ ଗାଁରେ ରୁହ ଯେଉଁଠି ବି ରୁହ କିନ୍ତୁ ବାପା ମାଙ୍କ ସାଥିରେ ଥାଅ! ସେମାନଙ୍କୁ ଖୁସି ଲାଗୁଚି ମ ସେତିକତ ଆଉ ହାର୍ଦ୍ରିକ ମୁଁ ହୁଁ ମାନେ ସକାଳୁ ସକାଳୁ ହାପ ଗିଅର ହୁଁ
ସେତିକି ହେଲେ ଖୁସି ସେମାନେ।
ବାସ ଫେତ ଦରକାର ଆଉ କଣ ଅଛି! ଏଇ ତ ମାନେ ପରିବାର ମାନେ ତ ଏଇୟା ହିଁ ଆଉ।
ହଁ ଠିକ୍ ଠିକ୍। ହଉ ତାହେଲେ ଠିକ ଅଛି ଆଉ ଯାଉଚି ମୁଁ ଖାଇବି।
ହୁଁ ହୁଁ ସବୁ ଠିକ୍ ଅଛି, ଥ୍ୟାଙ୍କୟୁ ହୁଁ ଉଁ ଥ୍ୟାଙ୍କୟୁ।